ହାଲୋ। ଆଉ ଭାଇ କଣ କରୁଛନ୍ତି?
ଏଇ ବଇଛି ବର୍ଷା ହଉଚି ଆଉ କଣ କରିବି ଘରେ ବଇଛି ଆଉ।
ବର୍ଷା ହଉଛି?
ହୁଁ ଆପଣଙ୍କ ଆଡେ ହଉନି କି?
ହଁ ଆମ ଆଡେ ତ ଜୋର୍ ରେ ପୁରା ବର୍ଷା ହଉଛି। କୁହନା କୁହନା।
ହଁ ଆମ ଆଡେ ମଧ୍ୟ ସେଇଭଳି ହଉଛି ଆଉ କଣ କରିବୁ। ଯେହେତୁ ଵ-ବର୍ଷା ଦିନଟା ଆଉ।
ହୁଁ ହୁଁ ଏଇ ଟିକେ ଆଗରୁ ଛାଡ଼ି ହେଇଥିଲା ବୁଝିଲେ।
ହୁଁ।
ଏଇ ଟିକେ ଆଗରୁ ଛାଡି ଯାଇଥିଲା ପୁଣି ତ ଏମିତି ବର୍ଷା ଫର୍ଷା ଜୋରେ ହେଲାଣିି ଆଉ ଲଘୁଚାପ ତ ହେଇଛି ଆଉ କଣ କରିବା ନା କହୁ ନାହାନ୍ତି?
ହଁ ଏ ଯେହେତୁ ବର୍ଷା ଦିନ ବି ହେଇଗଲାଣି ଏଇନା ବିଭିନ୍ନ ପ୍ରକାର ଜର ଥଣ୍ଡା ଆଉ ମୁଣ୍ଡ ଫୁଣ୍ଡ ବିନ୍ଧା ହବ।
ହଁ ମୁଣ୍ଡ ବିନ୍ଧା ତ ଲାଗି ରହିବ ମୁଣ୍ଡ ବିନ୍ଧା ତ ଲାଗି ରହିଥିବ ଏବେ କାହିଁକି ନା ମୁଁ ଆଜି ଆଜି କାଲିକା ଯେମିତି ସବୁ ଥଣ୍ଡା ସବୁ ବ୍ୟାପୁଛି ବୁଝିଲେ କି?
ହୁଁ।
ଯୋଉ ଆମର ସିଜିନ୍ ଚେଞ୍ଜ ଅନୁସାରେ ସେ ସବୁ ଦେହ ପାଇଁ ବୋହୁତ୍ ଖରାପ୍।
ହଁ ହବ ଏଇନା ପ୍ରକୃତି ଯୋଉ ଚେଞ୍ଜ ହୋଉଚି ଏଇନା ପରିବେଶ ଚେଞ୍ଜ ହୋଉଚି ଯେହେତୁ ପରିବେଶ ଚେଞ୍ଜ ହୋଉଚି କାରଣ ଯୋଉ ବାୟୁ ପ୍ରଦୂଷଣ ହେଉଚି ଗଛ ଯୋଉ କଟା ହୋଉଚି ସେଥିପାଇଁ ଆଉ ହବ ଏଗୁଡ଼ିକ ଏବେ। ସମୁନ୍ୱୟ କରିବାକୁ ପଡ଼ିବ ଯେତେ ଆମେ ଯେତେ ତେ ଏଇନା ପ୍ରକୃତିକୁ ରଗେଇବା ଆମ୍ ସିଏ ଆମକୁ ମଧ୍ୟ ସେଇଭଳି ଯେମିତି ଆପଣ ଜାଣିଥିବେ ନ୍ୟୁଟନ୍ ଙ୍କ ଯୋଉ ତୃତୀୟ ନିୟମ ଯେଉଁ ଭଳି ଆପଣ ପ୍ରକାଶ୍ କରିବେ ସେହି ଭଳି ଜିନିଷ ଆପଣ ଯେଉଁଭଳି ପ୍ରତିକ୍ରିୟା ପ୍ରକାଶ୍ ଏଇ ଯେଉଁ ଭଳି କାମ କରିବେ ଯୋଉଥି ପାଇଁ ଯୋଉ ଜିନିଷଟିକୁ ପକେଇବେ ସେ ସେଇ ଜିନିଷଟି ସେଇତିକି ମାତ୍ରାରେ ସେ ଆପଣଙ୍କର ଅ ଦିଗକୁ ଆସିବ ଅପୋଜିଟ୍ ଡିରେକ୍ସନ୍ ଆସିବ। କୁହନ୍ତୁ?
ଆଛା।
ବନ୍ଧୁ ଆ
ଆପଣ ନାଇଁ ନାଇଁ ମୁଁ ଶୋଇନି ମୁଁ ଚେଇଁଛି ହଁ ମୁଁ କଣ ଏଇନେକେ ଶୋଇବି ମୋର ଶୋଉ ଶୋଉ ଏଇନା ରାତି ତିନିଟା।
କୁହନ୍ତୁ କୁହନ୍ତୁ ଆପଣ ଏତେ ରାତିି ବିଳମ୍ବରେ ଶୋଉଚନ୍ତି ଆପଣଙ୍କର ଦେହ ହାତ ଖରାପ୍ ହୋଉଥିବ ଆଖି ତଳ କଳା ପଡୁଥିବା ସେଥିପାଇଁ ଆପଣ ଟିକେ ଜଲ୍ଦି ଶୁଆଶୁଇ ଏମିତି କରନ୍ତି ଆପଣ ଜାଣିଥିବେ ଆଗ କାଳରେ ମୁନି ଋଷି ମାନେ ବୋହୁତ୍ ଜଲ୍ଦୀ ଶୋଇ ପଡୁଥିଲେ ଆ ବ ବ ସ ବୋହୁତ ସନ୍ଧ୍ୟା ସମୟ ପରେ ଶୋଇ ପଡୁଥିଲେ କାରଣ ସେତେବେଳେ ସେ ସେହିଭଳି ନିୟମରେ ଚଳୁଥିଲେ ବୋଲି ସେ ବହୁ ବର୍ଷ ବଞ୍ଚୁଥିଲେ ଦେଖିବେ ଦୁଇଶ ତିନିଶ ବର୍ଷ ବଞ୍ଚି ଯାଉଥିଲେ ଜଣେ ଜଣେ ବ୍ୟକ୍ତି। ଏବେ ଆ ଷାଠିଏ ବର୍ଷରୁ ପୂର୍ବରୁ ମରି ଯାଉଚନ୍ତି କାରଣ ଆମେ ସେଇ ଯୋଉ ନିୟମଟିକୁ ଏ ପର୍ଯ୍ୟନ୍ତ ମାନି ଆସିଅଛୁ ନାହୁ ଏବଂ ସେଇ ନିୟମ୍ ଗୁଡ଼ିକୁ ବଦଳାଇ ବଦଳାଇ ଆମେ ସେ ଶିଖରରେ ପହଁଞ୍ଚି ଗଲୁଣୁ ଗୋଟେ ଗୋଟେ ଛୁଆ ଅଛନ୍ତି ଯୋଉଁମାନେ ବ ଫୋନ୍ ଦେଖୁଚନ୍ତି ଆ ଖାଦ୍ୟ ସମୟରେ ଫୋନ୍ ଦେଖୁଚନ୍ତି ଆ
ହୁଁ।
ଆ ଖେଳିବା ସ ଖେଳିବା ସମୟରେ ଆମେ ଆମ ଆମ ଯେତେବେଳେ ଥିଲା ଆମ ଯେଉଁ ଜେନେରେସନ୍ ଥିଲା ଆମେ ବାହାରୁ ଖେଳିବାକୁ ଯାଉଥୁଲୁ ବାହାରୁକୁ ବୁଲିବାକୁ ଯାଉଥୁଲୁ ଆମ୍ବ ଆଣିବାକୁ ଯାଉଥୁଲୁ ବିଭିନ୍ନ ପ୍ରକାରର ଫିଜିକାଲ୍ ଆକ୍ଟିଭିଟି କରଥୁଲୁ। କିନ୍ତୁ ଏବେ ଯୋଉ ପିଲା ଗୁଡ଼ିକ ଆସୁଛନ୍ତି ଯେ ଖାଲି ଖାଇଲା ବେଳେ ଫୋନ ବସିଲା ବେଳେ ଫୋନ ସବୁବେଳେ ଫୋନ୍
ଆପଣ ବିଶ୍ଵାସ କରିବେନି ଶୁଣନ୍ତୁ ଶୁଣୁ ଆପଣ ବିଶ୍ଵାସ କରିବେ ଆମ ଆମ ଘରେ ଆମର ଇ ଛୁଆଗୁୁରା ବୁଝିଲେ କି ମୋରି ସବୁ ସାନ ସାନ ଭାଇ ଗୁଡା ସେ ଛାଡା ଯିବେ ଲାଟିନ୍ କୁ ଫୋନ ନେଇକି ଆପଣ କଣ କହିବେ କହିଲେ ଏମତି ସବୁ କହିବା କଥା ଏମିତି ଯଦି ଛୁଆ ଏମିତି ବିଗିଡୁଛନ୍ତି ତାହେଲେ ଆ ଆପଣ ମାନେ ଅ ସବୁ ସବୁ ଦୃଷ୍ଟି ଦୃଷ୍ଟିରୁ ଦେଖିବାକୁ ହେଲେ ଛୁଆ ମାନଙ୍କୁ ଏସବୁ ମାନେ କାଢିବାକୁ ବି ପଡିବ।
ଆଜ୍ଞା। ଆଜ୍ଞା। ମୁଁ ମାନୁଛି କି ମୁଁ ମାନୁଛି କି ଦୁ ଦୁନିଆ ଏବେ ଆଧୁନିକ ହିଁ ଆସିଲାଣି କିନ୍ତୁ ଏତେ ଆଧୁନିକ ହେଇ ଜୀବନି କି ଯେଉଁଟା ମଣିଷଙ୍କ ପାଇଁ କ୍ଷତିକାରକ ଏବଂ ମଣିଷ କ୍ କ୍ଷତି ପହଞ୍ଚଉଚ୍ଛି ସେ ଆଧୁନିକତା ଆଉ ର ଫାଇଦା କିଛି ନାହିଁ ଏବଂ ସେ ଆଧୁନିକତା ଯୁଗର କିଛି ମାନେ ନାହିଁ।
ହୁଁ ହୁଁ ମୁଁ ବୁଝୁଛି ଆପଣଙ୍କ କଥା ଆପଣ ଯାହା କହୁଛନ୍ତି ସବୁ ବୁଝୁଛି ମୁଁ ଆଉ ଆଜି କାଲିକା ଦେଖୁଛନ୍ତି ତ ଆମ ସବୁ ଜେନେରେସନ ଏଇନା କେ ଚେଞ୍ଜ ହଉଛି। ଆମର ଫାଷ୍ଟ ଥିଲେ ଉ ଉ ଉ ଆମେ ହେଲୁ ଜେନ୍ଜି। ତାପରେ ହେଲେ ଜେନ ଆଲଫା ଏ ସବୁ ବଢି ବଢି ଯାଉଛି ନା ଆଉ
ସି ସିଏ ତପରି ଚାଲିବ ଆଉ ମୁଁ ଭାବୁଛି କି ଆଗ କିଛି ଦିନ ପରେ ଆଉ ଲୋ କ ବାହାରକୁ ମଧ୍ୟ ଯୋଉ ଆଉ କିଛି ପିଲା ଅଛନ୍ତି ସେ ବାହାରୁ ବୁଲାବୁଲି କରିବାକୁ ଯାଉଛନ୍ତି ଖେଳିବାକୁ ଯାଉଛନ୍ତି ଖା ଆଉ ପଢ଼ାପଢ଼ି ମଧ୍ୟ ଜଣେ ଜଣେ ଏବେ ଯୋଉ ରଖିଛନ୍ତି ମା ବାପା ମାନେ ନିଜେ ରଖି ସିଏ ମଧ୍ୟ ଇଏ କରୁଛନ୍ତି ଆଗକୁ ଆସିବ କି ଆପଣ ଯଦି ଛୁଆ ଜନ୍ମ ହବ ସିଏ ଫୋନ ଧରିବ ଆପ୍ ମାନେ ଭାବନ୍ତୁ ଗୋଟେ ପିଲା ମୁଁ ଦେଖୁଥିଲି କିଛି ସମୟ ପୂର୍ବରୁ ସେ ଫୋନ୍ ଦିନକୁ ଦେଖୁଛି ମାନେ କୋଡିଏ ଘଣ୍ଟା ଆପଣ ଭାବନ୍ତୁ ସିଏ ଶୋଉଛି କେତେ ଘଣ୍ଟା ଖାଉଛି ତା ଭିତରେ କେତେ ସମୟ? ସେ ଫୋନ୍ ଦେଖିଲା ବେଳେ ଖାଉଥିବ। ଫୋନ ଶୋଇଲା ବେଳେ ଖାଉଥିବ ପଢିଲା ବେଳେ ବି ଫୋନ ରେ ପଢୁଥିବ ବୋଧେ ଆଉ ଶୋଇଲା ପର୍ଯ୍ୟନ୍ତ ଚାରି ଘଣ୍ଟା ଶୋଇଛି ଆପଣ ଭାବନ୍ତୁ ଜଣେ ବ୍ୟକ୍ତିଙ୍କୁ ସାତ ରୁ ଆଠ ଘଣ୍ଟା ଠିକ ସେ ନିଦ ଦରକାର ପ୍ରପର ନିଦ ଦରକାର। ଦରକାର ଯଦି ସେତିକି ସମୟ ନଶୋଉଛି ତାହେଲେ ତା ସ୍ଵାସ୍ଥ୍ୟ ଖରାପ ହବ ତା ସ୍ଵାସ୍ଥ୍ୟ କେବେ ଲାଗିବନି। ଦେହ ଲାଗିବନି ଏବଂ ବିଭିନ୍ନ ପ୍ରକାର ରୋଗ ଏବଂ ବୈରାଗ ଗୁଡିକ ଦେଖାଯିବ। ଯାହା ଫଳରେ କିଛି ଏଭଳି ଅ ଭବିଷ୍ୟତରେ ଏଭଳି ହବ କୁହନ୍ତୁ।
ଆଜ୍ଞା, ଭବିଷ୍ୟତରେ ଏମିତି ସବୁ ମାନେ ଯାହା ଯାହା ସବୁ ରୋଗ ବ୍ୟାପୁଛି ତାଙ୍କୁ ସବୁ ରୋଗ ହବ ବୁଝିଲେ?
ହୁଁ।
ମୋର ମେନ୍ କଥା ହଉଛି ବାପା ମାଙ୍କୁୁ ଜଗିବା ଦରକାର ବା ତମେ ଯଦି ପିଲାମାନଙ୍କୁ ନ ଜଗିବେ ତାହେଲେ ଛୁଆ ଯାହା ବି ହେଲେ ବିଗିଡ଼ିବେ ତ କୁ ମାର ଯାହାକର କିନ୍ତୁ ମୋବାଇଲ ଠାରୁ ଦୂରରେ ରଖିବା କଥା କାହିଁନା ମୋବା ମୋବାଇଲଟା ଛୁଆଙ୍କର ଆଖି ବି ଖରାପ କରିଦଉଛି କାହିଁକିନା ବହୁତ ଛୋଟ ଛୋଟ ଛୁଆ ମାନେ ଖାଇଲା ବେଳେ ମୋବାଇଲ ଯଦି ଛୁଆକୁ କାନ୍ଦିଲା ମୋବାଇଲ ଧରେଇ ଦିଅ କିମ୍ବା
ଆଜ୍ଞା ଆପଣ ବୁଝୁନ କଥାଟିକୁ ସେଇୟା ହଉଛି ଏବେ କାରଣ ଦେଖନ୍ତୁ ଜଣେ ବାପା ଜଣେ ମା ତାର ଗୋ ଜଣେ ଛୁଆ। ତାଙ୍କ ବାପା ଚାକିରି ପଳେଇଲା ଏବଂ ତାଙ୍କ ମାଟି କାମ କରିବ ଆଉ କାମ କରିବା ସମୟରେ ସେ ସେ ତ ତାକୁ ସମ୍ଭାଳି ପାରିବନି ତା ବାଧ୍ୟ ହେଇକି ସେ କାନ୍ଦିଆ ଦର ତା ଫୋନ ଟି ଧରାଇଲା। ଫୋନେଟି ଧରାଇ ଦେଲା ତାର ସେଇଠି ଅଭ୍ୟାସଟି ରହିଗଲା। ଯାହାଫଳରେ ସେ ବଡ଼ ହେଲା ପର୍ଯ୍ୟନ୍ତ ସେ ଫୋନଟି ଆଉ ଛାଡ଼ିବନି ତ ଆଉ ମାରନ୍ତୁ ଆପଣ ଯାହାବି କରନ୍ତୁ ସେ ଫୋନ ଟି ଛାଡ଼ିବ କି ଆଉ? ଆପଣ ତ ଛୋଟବେଳେ ଯେହେତୁ ଅଭ୍ୟାସ କରେଇ ଦେଇଛନ୍ତି। ସେଥିପାଇଁ ଆପଣ କଣ ଭାବୁଛନ୍ତି? ଆପଣଙ୍କ ଛୁଆ ପିଲା ହେଲେ ଆପଣ ତାଙ୍କୁ ଫୋନଟି ଏଇଭଳି ବ୍ୟବହାର କରିବାକୁ ଦେବେ? ନା ଆପଣ ତାଙ୍କୁ କୌଣସି କଡ଼ା ନିୟମ ଏବଂ ଆଇନରେ ରଖିବେ।
ନାଇଁ ନାଇଁ ମୁଁ ତ କଣ ଫୋନ ବ୍ୟବହାର କରିବାକୁ ଟୋଟାଲି ଦେବିନି ବୁଝିଲେ ନା। ଅନୁଚିତ। ସେତିକି ଯାହା ଆବଶ୍ୟକ ସେତିକି ଫୋନ ଦେବି ଆଉ ନିୟମ କାନୁନରେ ମୁଁ ରଖିବି।
କିଛି ଯଦି ନିୟମ କାନୁନ ଆପଣ ନ କରୁଛନ୍ତି ତାହେଲେ ଆପଣଙ୍କର ଯେତେ ବି ଆପଣଙ୍କ ପିଲାଙ୍କର ଇଏ କରାଇଲେ ସେ ଯଦି ଆପଣଙ୍କୁ ଡରୁନି ଏବଂ ଫୋନଟି ସବୁବେଳେ ବ୍ୟବହାର କରୁଛି। ତାହେଲେ କିଛି ଯିଏ ଯେତେ ମାଇଲେ ଯାହା କଲେ ଆପଣଙ୍କର କିଛି ବି ଫରକ ପଡ଼ିବନି। ଆପଣ ଜାଣିଥିବେ କିଛି ଦିନ ତଳେ ଗୋଟେ ଘଟଣା ଘଟିଥିଲା ସିଏ ତା ମାଆଙ୍କୁ ଖାଇଲା ସମୟରେ ଫୋନ୍ ଦେଖୁଥିଲା ଏବଂ ତା ସଇଲା ପରେ ତା ମା କହିଲେ ଶୋଇପଡ ଆ ପଛରେ ଉଠିଲେ ଫୋନଟା ଦେଖିବ। କିନ୍ତୁ ସିଏ କହିଲା ଫୋନଟି ଦିଅ ସେ ନଦେବା ଦ୍ୱାରା ଛୁରୀ ତା ମାଆକୁ ମାରି ଦେଇଥିଲା। ଆପଣ ଏଇ କେସଟି କିଛି ଦିନ ପରେ କହିଥିଲେ କିଛି
ହଁ ହଁ ମୁଁ କେସଟା ଶୁଣିଥିଲି କେସଟା ଶୁଣିଥିଲି ହୁଁ ହୁଁ।
ଏଇ ଗୋଟେ କେସ୍ ହେଇଥିଲା ସେ ଫୋନଟି ତା ତାଙ୍କୁ ଛୁରୀ ମାରି ଦେଇଥିଲା। ଯାହାଫଳରେ କି ଏପରି ମାନସିକ ସନ୍ତୁଳନ ଖରାପ ହେଇଯାଉଛି ଯାହାଫଳରେ ଛୁଆମାନେ ଫୋନ୍ ପାଇଁ ମାଆଙ୍କୁ ମାରିବା କୁ ବି ପଛଉନାହାନ୍ତି ଆଉ ଆପଣ ଯଦି ଆପଣଙ୍କ ଛୁଆଟିକୁ ଠିକ। ସେ ଭାବରେ ଛୋଟବେଳୁ ସନ୍ତୁଳିତ ଭାବେ ରଖିପାରିବେ ତାହେଲେ ଆପଣ ଠିକ୍ ଅଛି। ଆପଣ ସେଇଭଳି ଯଦି ଧାଡିଟେ ତାକୁ ଶିଖେଇ ଚାଲିବେ ଛୋଟବେଳୁ ସେ ନିଶ୍ଚିନ୍ତ ବଡ ହେଇ ଗୋଟେ ଅ ଏଇ ଗୁଡିକୁ ମାନିବ ଏବଂ ବାହାର ପ୍ରକୃତିରେ ମଧ୍ୟ ସେ ଆ ସମସ୍ତେ କି ସେଇ ଗୁଡିକ ଶିଖେଇବକି ଫୋନ ବ୍ୟବହାର କରିବା ଖରାପ। ବେଶୀ ବ୍ୟବହାର କରିବା ଠିକ୍ ନୁହେଁ ଯେତିକି ଉଚିତ ସେତିକି ବ୍ୟବହାର କରିବା ଉଚିତ। କିନ୍ତୁ ଆପଣ ଜାଣିଥବେ ଏବେ କଣ କହୁଛି କି ଯଦି କୌଣସି ବ୍ୟକ୍ତି ଏଆଇ ବିଷୟରେ ନ ଜାଣିଛି ଆଧୁନିକ ଦୁନିଆ ବିଷୟରେ ନ ଜାଣିଛି ତାଙ୍କୁ ଏବେ ଚାକିରି ମିଳୁନି। ଆଉ ଯଦି ଚାକିରି ନ ମିଳିଲା ତାହେଲେ ସେଇଟା ବି ମଧ୍ୟ ଶିଖିବା ଉଚିତ୍ ଆପଣ ଏକରେ କରିବେ ନା ଏକରେ ଇଏ କରିବେ କୁହନ୍ତୁ।
ଆଜ୍ଞା ମୁଁ ମୋ କହିବା ମତରେ ଇରେ ଯୋଉ ଯୋଉ ଟେକ୍ନୋଲୋଜି ଉପରେ ଯୋଉ ଶିଖା ହଉଛି ବୁଝିଲେ ନା
ଆଜ୍ଞା।
ଟେକ୍ନୋଲୋଜି ଶିକ୍ଷିବା ବି ନିହାତି ଦରକାର। କାହିଁକି ନା ମାନେ ମଡର୍ଣ ଟେକନୋଲୋଜିରେ ବୁଝିଲେ କି ଆମର ଏବେ ଯେମିତି ସିଭିଲାଇଜେସନ ସବୁ ଚେଞ୍ଜ ହେଉଚି ଆଗକୁ ବି ଯମିତି ସବୁ ଚେଞ୍ଜ ହବ ସବୁ ମାନେ ହାଇଟେକ୍ ଅପରେସନ ଚାଲିବ ନା ଆଉ ଏମିତିରେ ଆମକୁ ଦେଖିବାକୁ ଗଲେ ଚାଇନା ଚାଇନା ବୋଲି ଗୋଟେ ଦେଶଟେ ସିଏ ତ ବହୁତ ଆଗେଇ ହେଇଗଲାଣି ବୁଝିଲ। ହ୍ୟାଲୋ। ଚାଇନା ବୋଲି ଗୋଟେ ଦେଶଟେ ସିଏ ବହୁତ ଆଗେଇ ଗଲାଣି। ସିଏ ତା ନିଜ ଟେ ନୋଲୋଜି ଉପରେ ସେ ସବୁ ମାନେ ନିଜେ ରଖି ରାଖିକି ମାନେ ସବୁ ଚାରିଆଡୁ ଦେଖିକି। ହୁଁ ମାନେ ସେ ନିଜ ଟେକ୍ନୋଲୋଜିକୁୁ ଆଗେଇ ବଢୁଛି ବୁଝିଲ କି।
ହୁଁ।
ଆଉ ଆମର ଏବେ
ସେଥିରେ ଗୋଟେ କିଛି ବର୍ଷ ତଳେ ମୁଁ ଶୁଣିଥିଲି ଚାଇନାରେ ଗୋଟେ ପରୀକ୍ଷାଟା ହେଇଥିଲା। ସେଥିରେ ତାଙ୍କର ଛୁଆମାନଙ୍କର ଆଖି ବହୁତ ଛୋଟବେଳୁ ମଧ୍ୟ ତାଙ୍କର ଦୂର ଦୃଷ୍ଟିରେ ଖରାପ ହେଇଯାଇଥିଲା ଯାହାଫଳରେ ସେ ଦୂରକୁ ଦେଖି ପାରୁନଥିଲେ ତାଙ୍କୁ ଗୋଟେ ପରୀକ୍ଷା କରାଯାଇଥିଲା ଦେଖା ହେଲା ଯଉଛି ଛୁଆମାନେ ବାହାରେ ଖରାରେ ଖରାରେ ଅଧିକାଂଶ ତାଙ୍କ ଜୀବନ ଯାପନ ବିତଉଛନ୍ତି ବାହାରେ ଖେଳିବାକୁ ଯାଉଛନ୍ତି ଏବଂ ଯେଉଁମାନେ ଘରେ ରହୁଛନ୍ତି ସେଇ ଭିତରେ ଗୋଟେ ପରୀକ୍ଷା କରାଯାଇଥିଲା ତାଙ୍କର ଅଧିକାଂଶ ଛୁଆଙ୍କର ଆଖି ଗୁଡିକ ଖରାପ ବାହାଲା ଏବଂ ଦୂରଦୃଷ୍ଟି ସିଏ ଖରାପ ବୋଲି ଦେଖାଗଲା।
ମୋ କଥା ଶୁଣ ମୋ କଥା ଶୁଣ ଖେଳିବା ଫୁଟିବା ଗୋଟା ଭଲ ହେଇ
ଆଜ୍ଞା।
ଆଉ ଯଦି ଅତ୍ୟଧିକ ଯୋଉ ଛୁଆ ଗୁଡା ଖେଳିବେ ବାହାରେ ଖରାବେଳ ଟା ରେ ଉଦୁ ଉଦିଆ ଖରାଟାରେ ତାଙ୍କୁ ସବୁ ଖରା ଭଳିଆଛୁଆ କୁହାଯାଏ ବୁଝିଲେ। ଖରା ଭଳିଆ ଛୁଆ କେମିତି ଯୋଉ ଉଲଟା ସବୁ ଯେତିକ ସବୁ ଜନମ ହେଇଥିବେ।
ଆଜ୍ଞା ଆଜ୍ଞା।
ଆଉ ତାଙ୍କୁ ସବୁ ଖରା ବେଳିଆ ସିଏ ସବୁ ଖରାବେଳେ ହିଁ ବୁଲିବେ। ଆଉ ତାଙ୍କର ଗୋଡା ନିୟମ କାନୁନ ବୋଲି ଗୋଟେ ଇନଷ ନାହିଁ। ସିଏ ଯାହା ନାହିଁ ତାହା କରିପାରିବେ ଯୋଉଠେ ସେଇଠେ ଲାଗିପାରିବେ ସମିତିଙ୍କ କୁ ଚିଡେଇ ପାରିବେ।
ଆଜ୍ଞା ହଁ ଆସନି ଆସିବ ଆସିବ।
ସବୁ କିଛି
ଆଜ୍ଞା ହଁ ମୁଁ ବୁଝିପାରୁଚି ଆପଣ କହୁଚନ୍ତି କି ଆଧୁନିକ ଯୁଗ ତ ବଦଳିଗଲା ଛୁଆ ମଧ୍ୟ ଏବେ ଏବେ ଆପଣ ଆପଣ ଏବେ ଡାକ୍ତରମାନେ ଯେହେତୁ ଛୁଆ ଜନ୍ମ କରୁଛନ୍ତି ଆଗ କାଳରେ ମଧ୍ୟ ଆ ରୋବୋଟମାନେ ମଧ୍ୟ ଛୁଆ ଜନ୍ମ କରିପାରନ୍ତି ମୁଁ ସେଇଭଳିଆ ସେଇଭଳି ଭାବୁଛି।
ନାଇଁ ନାଇଁ ରୋବୋଟମାନେ କେମିତି ଛୁଆ ହଁ କିନ୍ତୁ ଆର୍ଟିଫିସିଆଲ୍ ଛୁଆ ସବୁ ଲ୍ୟାବରେ ବନେଇ ପାରନ୍ତି।
ଆଜ୍ଞା ଏବେ ବି ହେଇଗଲାଣି ଆପଣ କିଛି ଦିନ ତଳେ ଦେଖଥିବେ ମୁଁ ଦେଖୁଥିଲି ଜାପାନରେ ଗୋଟେ ଜଣେ ଏ ଆଇ ଏଇ ଯୋଉ ଆ ଆଉ ରୋବଟ୍
ତାହେଲେ ଆମେ ଏ ଆଇ ବିଷେୟେରେ କଥା ହବା ଆଗାମୀ କାର୍ଯ୍ୟକ୍ରମରେ ମୁଁ ବର୍ତ୍ତମାନ ଟିକେ ତଳୁ ଆଉଚି ରଖୁଛି।
ଆଜ୍ଞା ଠିକ୍ ଅଛି ରୁହନ୍ତୁ ରୁହନ୍ତୁ ମୁଁ ଟିକେ ଘରକୁ ଯାଇ ଆସେ।